ହ୍ୟାଲୋ
ହଁ ନମସ୍କାର ଗୋଟେ। ଗୁଡ଼୍ ମର୍ଣ୍ଣିଂ ଶୁଭ ସ।
କେମଇ ଅ।
ସାର୍ ଆପଣଙ୍କ ନାଁ କହିବେ
ସରି ସରି ସ ହ୍ୟାଲୋ
ହ୍ୟାଲୋ
ଗୋଟେ ଗୋଟେ ସେକେଣ୍ଡ ଛୋଟେ ଟିକେ ସମାପ୍ତି କରିବାନ୍ତ ବଟୁ ହ୍ୟାଲୋ
ହଁ
ସାର୍ ମୁଁ ଆପଣଙ୍କ ଶୁଭ ନାମ ଜାଣିପାରେ କି?
କେମିତି ଅଛନ୍ତି ଆପଣ?
ଖୁବ୍ ଭଲ ଅଛି।
ଭଲ ଅଛନ୍ତି। କଣ କରୁଥିଲେ ଆ
ମୁ ରୋଷଇ କରୁଛି।
ରୋଷେଇ କରୁଛନ୍ତି।
ଓହୋ। କଣ ରୋଷେଇ କରୁଛନ୍ତି ଆଜି?
ଭାତ, ଡାଲି
ହୁଁ।
ଭାତ, ଡାଲି ରୋଷେଇ କରୁଛି।
ଭାତ ଡାଲି ହବ। ପାଗ ପାଗ ସବୁ କେମିତି ଅଛି?
ବର୍ଷା ହେବାର ଚନ୍ସେସ ଅଛି।
ହୁଁ?
ବର୍ଷା ହେବ ବର୍ଷା।
ବର୍ଷା ହବ?
ଆଜ୍ଞା ବର୍ଷ୍
ହଁ ଆମ ଏପଟେ ମଧ୍ୟ ମେଘୁଆ ପାଗ କରିକି ରଖିଛି ବର୍ଷ୍ ର୍ଷା ହେବାର ସମ୍ଭାବନା ଅଛି। ତ ରାତିରେ ଟିକେ ବର୍ଷା ହେଲା ତ ଏବେ ବି ବର୍ଷା ହେଲା ଭଳିଆ ଜ ସମ୍ଭାବନା ଅଛି। ଆଉ ଡ୍ୟୁଟି କେତେବେଳେ ଯାଉଚନ୍ତି?
ଦଶ୍ ଟା ଅଧେ।
ହୁଁ।
ଦଶ୍ ଟା ଅଧେ।
ଦଶଟା ଅଧେ ରେ ଯିବେ। ଆଜି ପାଗ ଏମିତି ହେଇଚି କଣ ଆଜି ସାଧା। ଭାତ, ଡାଲି ଆଜି ପୁଣି ମଙ୍ଗଳବାର କଣ ସାଧା ଖାଇବେ ଆଜି ନା ଆଉ କିଛି ତା ସହିତ ଆଡ଼୍ କରିବେ? ହ୍ୟାଲୋ। ହାଲୋ ହଁ।
ଏଡ୍ କରିବି? ବର୍ତ୍ତମାନ ପାଇଁ ଏବେ କିଛି ନାହିଁ। ଏବେ ପାଇଁ କିଛି ନାହିଁ। ମାର୍କେଟ ଯିବାର ଅଛି ମାର୍କେଟରୁ ଯାହା ମିଳିଲା।
ଆଜି ବି ଦିନଟା ଭଲ ଥିଲା ପା ବିରିୟାନୀ ଟିକେ କରିଥାନ୍ତେ ହେଁ ପଲଉ କି ବିରିୟାନୀ କରିଥାନ୍ତେ। କେତେ ସୁନ୍ଦର ଏଁ ଆଜି ଦିନଟାକୁ ବଢ଼ିଆ ପାଗଟା ଭଲ ଦେଇଚି। ମୋର ତ ମିଟିଂ ଅଛି। ମୁଁ ଆଜ୍ ଆଜି ମିଟିଙ୍ଗ ପାଇଁ ବୋଲି ଯିବି ତ ଆମର ସେଠି ଖିଆପିଆ ହେବ ଆଉ ତେଣୁ ଯାଇକି ମିଟିଂ ଯାଇକି ପୁଣି ଆସିବାର ଅଛି। ବର୍ଷାକୁ ଚିନ୍ତା ଆଉ କେମିତି ଯିବି? କଣ ଚିନ୍ତା କରୁଚି ଆଉ।
ଆଉ। ଆଉ ଆଜ ଆଜି ଖାଲି ଡ୍ୟୁଟି ଯାଇକି ଆସିବେ। ନା ଆଉ କୁଆଡ଼େ ପ୍ଲାନ୍ କରିଛନ୍ତି। ଯୋଜନା ବୋଧ କୁଆଡେ କରିଚନ୍ତି ନା କଣ ଆଜି। ସନ୍ଧ୍ୟାରେ କୁଆଡ଼େ ଯିବେ କଅଣ?
ଡିଉଟି ସରଲା ବେଳକୁ ସତଟା ଅଧେ। ତ କୁଆଡେ ଯିବାର କିଛି ପ୍ଲାାନ ନାହିଁ।
ହଁ ହଁ ହଁ ହଁ ହଁ। ଓକେ। ତାହେଲେ ଅଲଗା କିଛି ଆପଣଙ୍କର ଯୋଜନା ନାହିଁ। ପ୍ଲାନିଂ ନାହିଁ ତାହେଲେ ନାଇଁ।
ଯଦି ପାଗ ଠିକ ଥିବ ତାହେଲେ ବେଡମିଣ୍ଟନ ଖେଳିବାକୁ ଯିବି ଆଉ।
ହଁ ହଁ ହଁ ବଢିଆ। ଆଉ ଭଲ ସନ୍ଧ୍ୟାରେ ବ୍ୟାୟାମ ବି କରିବାର ଅଛି ଖେଳକୁଦ କରିବାର ଅଛି ହଁ ଆଉ ତା ଗଲେ ଦେହ ବା ଭଲ ରହିବ ନା। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ।
ହଁ।
ମାତ ଆପଣ ଖେଳିବାକୁ କୋଉଠି ଯାଉଛନ୍ତି?
ଗ୍ରାମ୍ ଅଛି।
ହାଁ ଆଁ।
ହସ୍ପିଟାଲ କ୍ୟାମ୍ପସରେ ପରିସରରେ।
ହଁ।
ଗୋଟେ ଫ୍ରେଣ୍ଡ୍ ଅଛି। ସେଠି ।
ଓକେ, ବଢ଼ିଆ ତାହେଲେ ସେଠି ଆପଣଙ୍କର ସା ସହ ନିତିଦିନ କରୁଛନ୍ତି କି ନା କେବେ କେବେ ଏମିତି ଯାଆନ୍ତି?
ହଁ ନିତି ଦିନ ହୁଏ ପାଗ ଉପରେ ଯଦି ପବନ ହେଲେ ହୁଏ ଭୁଲ୍।
ଆ ହାଁ-ହାଁ-ହାଁ କେତେଜଣ ସବୁ ଆସ ମାନେ ସେଠି ଖେଳିବା ପାଇଁ ନା ସେମିତି ଜଣେ ଦି ଜଣ ଯାଇକି ଆ
ନାଇଁ ନାଇଁ ଅଛନ୍ତି ବହୁତ। ଜଣାଉଛନ୍ତି ସବୁ ସମସ୍ତେ। ସବୁଦିନ ସମସ୍ୟା ଆ ନ୍ତି ନାହିଁ।
ହୁଁ ହୁଁ।
ଚାରି ଜଣ ପାଞ୍ଚ ଜଣ ନିଜେ ଆସିଥାନ୍ତି।
ଓକେ। ସବୁଦିନ ସମସ୍ତେ ଆସନ୍ତି ନାଇଁ, ନାଇଁ?
ନା।
ଓ ହଁ-ହଁ-ହଁ ଆଉ ସମସ୍ତେ ସେ ଯାହାର କାର୍ଯ୍ୟରତରେ ଜୀବନଟି ବ୍ୟସ୍ତ ଥିବେ ତେଣୁ ଯିଏ ଯାହାର ଯେଉଁ ସନ୍ଧ୍ୟା କାର୍ଯ୍ୟକ୍ରମ ସାରିକି ହିଁ ଫେରୁଥିବେ ନା।
ହ ହ।
ହୁଁ।
ଯୋଉ ମାନେ ବିବାହ ହେଇନାହାନ୍ତି। ସେମାନେ ଖେଳିବାକୁ ଆସନ୍। ଯୋଉମାନେ ବିବାହ ହେଇନାହାନ୍ତି, ସେମାନେ ଖେଳିବାକୁ ଆସନ୍ତି, ଯୋଉମାନେ ନାଇଁ ସେମାନେ ଆସନ୍ନ୍ତି ନାଇ।
ହ- ହଁ- ହଁ -ହଁ। ତାହେଲେ ଯେ ହସ୍ପିଟାଲଟା ବହୁତ ବଡ଼, ନାଇଁ? ଓ ହଁ-ହଁ-ହଁ। ହଁ। ଆଉ ସବୁ ଘରେ ଭଲ ଅଛନ୍ତି?
ହଁ, ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ। କେତେବେଳେ ଉଠିଲେ?
ହାଁ।
ସାତଟା ଅଧେ।
ସାତଟା ଅଧେରେ ଉଠିଲ?
ହୁଁହୁଁ।
ହୁଁ ତାପରେ ପୁଣି ରୋଷେଇ ଆଛି, ନାଇଁ?
ଅ।
ପୁଣି ଦଶଟା ବେଳେ ପୁଣି, ଦଶଟା ସାଢ଼େ ଦଶଟା, ବେଳେ ପୁଣି ଡ୍ୟୁଟି। ତମ ପାଇଁ ଡେଲି ରୁଟିନ୍ ନାହି।
ହଁ ସପ୍ତାହଟେ ପାଇଁ।
ହୁଁ। ହଉ ଭଲ କଥା, ଆଉ ଅଫି ଡ୍ୟୁଟି ଯାଆନ୍ତୁ, ଡ୍ୟୁଟି କର, ସକାଳ ସନ୍ଧ୍ୟା ହେଲେ, ସକାଳେ ବ୍ୟାୟାମ କରୁନ କି?
ହଁ କରୁଛି।
ହୁଁ। କେବେ କେବେ ନାଇ।
ହଁ କେବେ କେବେ।
କେବେ କେବେ ବ୍ୟାୟାମ କର। ସବୁରେ ମାନେ ସବୁଦିନ ନୁହଁ କେବେ କେବେ ଇଚ୍ଛା ହେଲେ, ମନ ହେଲେ, ବ୍ୟାୟାମ ଟିକେ କରିବା କଥା, ଯଦି ନିଦ ଭାଙ୍ଗିଲା, ବ୍ୟାୟାମ କରିବା କଥା। ବଜାର ବଜାର ଟେ ବି ଯିବା ନାଇଁ।
ହ
ଏସବୁ ଟିକେ ଟିକେ ଚାଲିବ ଆଉ। ହୁଁ। ଆ ଜଣେ ଜଣେ ଯାଅ ବଜାର ନା ତମ ସାଙ୍ଗସାଥି ହେଇ ବଜାର ଯାଅ।
ନାଇ ତ।
ହାଁ।
ଜଣେ।
ଜଣେ।
ହଁ।
ଜଣେ ବଜାର ଯାଅ। ଆଉ ଜଣେ ବୁଲିବାକୁ ଇଛା। ବଜାର ପାଖ?
ନାଇଁ ବା ହଁ ବଜ଼ାର ପାଖ ଅଛି।
ଓକେ ହଁ ହଁ ଠିକ ଠିକ ବଜାର ପାଖ ତ ଭଲ ବିଷୟ ନା। ତ ସେମିତି ସବୁ କଥା ନାଇଁ। ଆଉ। ହାଟଟା କେବେ ହୁଏ ସେଠୀ।
ଆ।
ହଁ ହାଟ୍ ହଟ ହାଟ ଯେମିତିି।
ହଁ ବୁଧବାର ଦିନ ହୁଏ।
ବୁଧବାର ଦିନ ହୁଏ। ହୁଁ ହୁଁ ହୁଁ ହୁଁ ଆଉ ଭଲ କଥା। ତ ବୁଧବାର ସେ ଯେଉ ହାଟ ଟା ହୁଏ ତାହେଲେ ଗୋଟେ ସେ ପାଖରେ ନା ଟିକେ ଦୁରିଆରେ।
ନା ଦୁରିଆ ଦୁରିଆ।
ପାଖରେ ହୁଏ।
ନାଇଁ ନାଇଁ।
ଆଉ। ଦୂରରେ ହୁଏ ନା। ଉଁ ହୁଁ ହୁଁ। ଆପଣଙ୍କ ରୁମ୍ ପାଖରେ ବୋଧେ ଘର ପାଖରେ ବୋଧେ ବସ ମାନେ ଏକବ ଗାଡ଼ି ଘୋଡ଼ାରେ ଯେଉ ରହିବା ବସଷ୍ଟାଣ୍ଡ ଅଛି ବୋଧେ ନାହିଁ। ହଁ ସେଥିପାଇଁ ଆପଣଙ୍କର ବି ସାଉଣ୍ଡୁ ଠିକେ ଆସେ ଥରେ ଥରେ ଆସୁଛି ତ ଯାତାୟାତ କରିବା ଏବେଠି ବି ଟେନସନ୍ ମାନେ ଚିନ୍ତା କଣ ଚିନ୍ତା ନାହିଁ ତାକେ ଆରାମସେ ଯାଇକି ମଧ୍ୟ ଯିବା ଆସିବା କରିବା। ଅସୁବିଧା ହୋଉଥିବ ଆଉ ନାଇଁ। ହୁଁ ଭଲ ବିଷୟ ଆ ହସ୍ପିଟାଲରୁ ମାନେ ଘର ଦେଇଛି ନା ଭଡ଼ାରେ।
ନାଇଁ ହସ୍ପିଟାଲ ଘର ଦେଇଚି଼।
ଦେଇଛି। ହୋଉ ହୋଉ। ଆଉ ଭଲ ବିଷୟ ଠିକ ଅଛି ବହୁତ ବହୁତ ଧନ୍ୟବାଦ। ହୋଉ ରହିଲି ତାହେଲେ।